ହଁ।
ହ୍ୟାଲୋ।
କଣ କରଛୁ?
ମୁଁ ବସିଛି ଆଉ।
ଖାଇସାରିଲେଣି?
ହଁ ମୁଁ ଖାଇଛି ଭାତ, ଭଜା, ଆମ୍ବ ଡାଲି, ବଡିଚୁରା
ଅହୋ ଆଉ ଘରେ ସବୁ କଣ କରୁଛନ୍ତି? ଘରେ ସବୁ କଣ କରୁଛନ୍ତି?
ନାଇଁ ମୁଁ ଏଠି ବସିଛି।
ଆଉ ମାଉସିହରିକା କଣ କରୁଛନ୍ତି ସବୁ?
ମାଉସି ଏଠି ବସିଛନ୍ତି। ଆଉ ତମ ମାମା କଣ କରୁଛନ୍ତି?
ବୋଉ ଟିଭି ଦେଖୁଛୁ ବସିକି ରୋଷେଇ ସବୁ ସରିଲାଣି ଆଉ। ଆଉ ତୋତେ କୁଆଡେ ଯିବାକୁ ଭଲ ଲାଗେ, ନା ନା କମ୍ପାନୀ।
ହଁ, ମତେ ଟିଭି ଦେଖିବାକୁ ଭଲ ଲାଗେ।
କୁଆଡେ ଯିବାକୁ ଭଲ ଲାଗେ? ମାନେ ପୁରୀ କେତେଥର ଯାଇଛୁ?
ପୁରୀ ମୁଁ ଗୋଟେ ଥର ଯାଇଛି, ତୁମେ ଯାଇଛ?
ନାଇଁ ମୁଁ ଯାଇନି ଯିବାର ଅଛି ଆଉ ଦେଖିବା କୋଉଦିନ ଯାଉଛି ଆଉ। ଆଉ ରଜରେ ଦେଖିଆ କୁଆଡେ ଯିବି ଆଉ, ଆଉ ରଜରେ କଆଡେ ବୁଲିବାକୁ ପ୍ଲାନିଂ ଅଛି?
ଆଉ ପାଠ ପଢା କେମିତି ଚାଲିଛି?
ବଢିଆ ବଢିଆ, ଆଉ ରଜରେ କୁଆଡେ ବୁଲିବାକୁ ପ୍ଲାନିଂ ଅଛି?
ରଜରେ ସେମିତି କିଛି ପ୍ଲାନିଂ ନାହିଁ ହଁ ପ୍ଲାନିଂ ବନେଇଲେ ଆପଣଙ୍କୁ ଜଣେଇଦେବି।
ଓହୋ ଆଉ ସବୁ ଭଲ।
ହୁଁ ଆମ ଘର ଆଡେ ଆସୁନ ବୁଲିବାକୁ।
ଯିବି ଆଉ କୋଉଦିନ ଗୋଟେ ଫ୍ରି ହେଲେ ଆଉ। ହଁ ମାମୁ ଘରକୁ ଆଇଥିଲୁ?
ମାମୁଁ ଘରକୁ ଯାଇଥିଲୁ।
ନାଇଁ ମୁଁ ହଁ ମୁଁ ଯାଇଥିଲି ବହୁତ ଦିନ ତଳେ ଆଉ ତ ଯାଇନି।
ହଁ ଆଉ ବାଇଆଣି ଦିଦି ହରିକା କଣ କରୁଛନ୍ତି ସବୁ?
ସେମାନେ ସେ ଯାଇଛି ତାର କାମ ଅଛି ସେ ଟେଲରିଂ କରୁଛି ତ ସେଠିକି ଯାଇଛି।
ଆଉ ସକାଳେ କଣ ଖାଇଥିଲୁ?
ସକାଳେ ପାସ୍ତା ଖାଇଥିଲି, କଣ ଖାଇଥିଲ ତମେ?
ମୁଁ ଗୁପଚୁପ ଖାଇକି ଆସିଥିଲି ଛତିଆରୁ ତାପରେ ଏଠି ଆସିକି ଦହିବରା ଖାଇଥିଲି, ଆଉ ସକାଳେ ଚା ନଡ଼ୁଆ ଖାଇକି ଯାଇଥିଲେ।
ଆଛା।
ଆଉ ଖାଇବାକୁ କଣ ଭଲ ଲାଗେ? ରଜ ପରେ ସତର ତାରିଖ।
ମୁଁ ଯୋଉ ନୋଟସ୍ ଦେଇଥିଲି ସେ ସେରା ସବୁ କାମରେ ଲଗଉଛ।
କାମରେ ମୁଁ ଲେଖିନି ତ ପର୍ଯ୍ୟନ୍ତ ମୁଁ ଦେଖୁଥିଲି ଖାଲି ସାର୍ ନୋଟ ଦେଇଛନ୍ତି ଯେ ମୁଁ ଦେଖୁଥିଲି ଲେଖିନି ଆଉ।
ଆଛା। କମ୍ପ୍ୟୁଟର ର ଫୁଲ ଫର୍ମ କଣ?
କମ୍ପୁଟର, ହେଇ ଭଉଣୀ କମନ ଅପରେଟିଂ ଆ କଣ କେଜାଣି, ଛାଡ, ଛାଡ।
ପି ଜି ଡି ସିଏ।
ପି ଜି ଡି ସିଏ- ପୋଷ୍ଟ ଗ୍ରାଜୁଏଟ ଆଉ ଡିପ୍ଲୋମା। ପିଜି ଡି ଆଉ କମ୍ପ୍ୟୁଟର ଆପ୍ଲିକେସନ।
ହୁଁ, ଗୁଡ୍ ଗାର୍ଲ୍।
ଆଉ, ଆଉ ଚାଲିଛି କଣ ଭଲ ସବୁ?
ହାଁ, ଭଲ ଚାଲିଛି।
ଆଉ କୁଆଡେ କୁଆଡେ ସବୁ ବୁଲିବାକୁ ଯାଇଛୁ। ତୋ ଫେବରେଟ ଖାଇବା କଣ? କଣ ଖାଇବାକୁ ଭଲ ଲାଗେ ରୋଷେଇ?
ମୋର ପ୍ରିୟ ଖାଦ୍ୟ ହୁଁ, ମୋରତ ପ୍ରାୟତଃ ଏଇ ଜଙ୍କ ଫୁଡ୍ ଖାଦ୍ୟ ହିଁ ପ୍ରିୟ। ଯେମିତି ନୁଡୁଲସ୍, ମୋମୋ। ଆଉ ପାସ୍ତା, ବିରିୟାନୀ ଏସ୍
ଫାଷ୍ଟ ଫୁଡ୍।
ଆଜ୍ଞା ଫାଷ୍ଟଫୁଡ୍ ଭଲ।
ଆଉ ଭାତରେ ଖାଇବାକୁ କଣ ଭଲ ଲାଗେ? ଚିକେନ୍।
ଭାତ୍, ନାଇଁ ଆମେ ନନଭେଜ୍ ଖାଉନୁ ଆମର ପିଓର ଭେଜିଟେରିଆନ୍।
ଆଉ ଭେଜିଟୋରିୟନରେ ସବୁଠାରୁ ବେଶୀ କଣ ଭଲ ପାଅ?
ଛତୁ, ମଶରୁମ, ମଶରୁମ ପନୀର୍।
ପନିର। ସେଇ ଭେଜିଟେରିଆନ୍ ମାନଙ୍କର ଖାଲି ପନିର ହିଁ ଯିବ। ସମସ୍ତଙ୍କର ପନିର। ଭେଜିଟେରିଆନ୍ ମାନଙ୍କରଖାଲି ପନିର।
ପନିର ମସରୁମ ଟା ମୋର ସବୁଠାରୁ ପ୍ରିୟ।
ଆଉ ଯୋଉ ସେ ଯୋଉ ଗଛ ଲଗେଇଥିଲ ବଞ୍ଚିଲା।
ଗଛ ଲଗେଇଥିଲି ବଞ୍ଚିଥିଲା ସେ ଗଛକୁ ଜଣଙ୍କର ଛେଳି ଆସିକିି ଖାଇଦେଲା। ସେ ଗଛ ଆଉ ଗୋଟିଏ ଗଛ ନାହିଁ ଲୋ ଝିଅ ସତ କହୁଛି ସବୁ ଗଛ ମରିଯାଇଛି।
ମୁଁ କହିଲି ମୁଁ ଲଗେଇଛି ଆଣିକି ଶୋ ଗଛ ଦି ତିନିଟା ଖଣ୍ଡେ।
ତୋର ବଞ୍ଚିଚି?
ସେ ତୁ ଯୋଉ ହଁ ମୋର ବଞ୍ଚିଛି, ମୋର ଫୁଲ ଫୁଟୁଛି ଏବେ ବି ଫୁଲ ଫୁଟିଛି ମୁଁ ଅନେଇଛି ସେ ଫୁଲକୁ।
ମତେ ସବୁଥିରୁ
ହଁଁ ରଜରେ ଆସିଲେ ନେଇଯିବୁ ଆଉ। ଆଉ ଯୋଉ ସେ ଯୋଉ ତୁ ଯୋଉ ଗଛ ଆଣିନଥିଲୁ ଗୋଟେ ଲମ୍ବା ଲମ୍ବା ପଛରେ ଯାଇଁକି
ହଁ।
ହେଲା ଯୋଉ ଉପରେ ଏପଟକୁ ସେଗୁରାକ ଆଣିଛି। ନାଁ ହଁ ଏଥିରୁ ଗୋଟେ ନେବି, ସେଗୁରାକ ବି ମୋ ନନା ଆଣିଛି ମେଞ୍ଚେ ମୁଁ ଲଗେଇ ଦେଇଛି ଛାତ ତିନଟା ଇଏରେ। ସେଗୁଡା ଆଣିଛି ଆଉ ଗୋଟେ ଶୋ ଗଛ ଯୋଉ
ଛେଳି ଖାଇଦେଲା ମୁଁ ଆଉ ଇଏ କରୁନି। ସେ ଜେନ୍ତି ଆଉ ସେଦିନ ସବୁ ଖାଇଥିଲା ବିଶ୍ୱାସ କରିବୁନି ଟେବୁଲ ଗୋଲାପ ଗ ନାଇଁ ନା ସେ ଯୋଉ ଡିଜାଇନ ଫୁଲ ନାହିଁ। କିଛି ଫୁଲଗଛ ନାହିଁ ମୁଁ ଲଗେଇଥିଲି ଲଟା କାମିନି ଲଗେଇଥିଲି ସବୁ ଲଗେଇଥିଲି ସେ ବଞ୍ଚିଲେନାହିଁ। ମୁଁ ଆଉ ସେଥିପାଇଁ ସେ ଗଛର ଯତ୍ନ ନଉନି କିଛି ନାହିଁ ଆଉ ତ ମୋର ଗୋଟାଏ ଗଛ ନାଇଁ। ଆଉ ଗୋ ସେ ଖାଲି ସେ ଯୋଉ ପତ୍ର ବାଲା ଗଛ ଟା ହିଁ ଅଛି ଆଉ କିଛି ନାହିଁ। ତାକୁ ବି ଖାଇଦେଲେ ସେ ବି ଟିକେ ଗଦେଇଛି ତାକୁ ଯାଉଛି ବାହାରେ ଥୋଇଦେବି। ହୁଁ।
ଆଉ ସେ ଯୋଉ ନଡିଆ ପତ୍ର ଲମ୍ବା ଲମ୍ବା ପତ୍ର ସେଗୁରାବି ସବୁ ଅଛି। ସେଗୁରା ମୋ ନନା ଆଣିଛି ଆଉ ଗୋଟେ ସେ ଯୋଉ କି ଫୁଲ ଗଜ ଆଣି ସେଟା କି ପତ୍ର ହେ ସେଗୁରା ବି ଆଣିଛି ତିନିଟା ଗଛ ଆଣିଥିଲା। କେତେ ଦିନ ହେଲାଣି ଲଗେଇଥିଲି ବଞ୍ଚିଛି ସବୁ ବଞ୍ଚି ଛାତ ବଳ ସେ ସୁଖ ସବୁ ହେଇଗଲାଣି
ସାତବେ କାହିଁ ଥଉଚ୍ଚ ତାକୁ ଘର ଭିତରେ ଥଉନ ତମେ ତ ବାରଟା ସେଢୀ ଘର ପାଖରେ
ସେଇଠି ହଁ ସେଇଠି ଥୋଇବା ହଁ ସେଇଠି ଥୋଇବି ହେଇ ଆଣ ସେଠ ସେ
ଶୁଣୁ ତମେ ଆଉ ତଳ ପାହାଚ ନୁହ ଉପର ପାହାଚନ ତଳ ପାହାଚ ଯୋଉଟା ତମେ ପାତ୍ରା ତମ ରୁମ ରୁ ଲାଗି ଯଉ ପାହାଚ ଟା ହେଲା ସେଇଠିର ପାହାଚ ସେଇଠି ଥୋଇବ ପାହାଚୋବେ ଦି ତିନି ଗେମ୍ ମଲା ଥୋଇଦବ ସେ ଥୋଇଦବ ପାଣି ବଢ଼ିଆ
ହଁ ମୁଁ ତ ଯୋଉ ସେ କୁଣ୍ଡ ସେ କୁଣ୍ଡ ଆଣିଲେ ଆ ଥୋଇବି ଖରା ଭିତରେ କାରଣ ମୁଁ ସେ ଜରିରେ ଲଗେଇଛି ଜରିରେ ଗୋଟେ ମାଟି ହାଣ୍ଡି ସେଇଥିରେ ଲଗେଇଛି ମୁଁ ଯ କୁଣ୍ଡ ଆଣିଲି ମାର୍କେଟ ରୁ ସେ କୁଣ୍ଡରେ ଲଗେଇକି ସବୁ ଥୋଇଦେବେ ସେ ଥାକରେ ଥୁଆ ଆ କରେ ଥଆ ହବ କରି ଥବ ପୁଣି ଆଲବାର ଗଛଟ ଗୋଲାପ ଗଛା ହେଇଛି କିନ୍ତୁଲଟା ଫୁନ କାହିଁ ମୁଁ ବୁଝିପାରୁନି ଖୁଲା ହୁଟନ ଲାଗ ନାଇଁ ତମେ ଆସିଲା ମିଶିକି ଯିବା ମୁଁ ଏ କୁଟିକା କୁଆଡେ଼ ଯିବି।
ଆଉ ପୂଜା ଆଉ ପ୍ରୀତିରଙ୍ଗ ଖବର କଣ
ହଁ ପୂଜା ପିତିନା ପିତି ନଙ୍କ ଗୋଟେ ବାହାଘର ଅଛି ମାନେ ବାହାଘର ହେଇ ତାଙ୍କ ଘରକୁ ଯିବେ ଠିକ ନାଇଁ ତାଙ୍କର ଆସିବେ କି ନାଇଁ ବୁଲିବାକୁ
ଆ ଦିଦିଙ୍କର ବାହାଁଘର
ନା ଦିଦିଙ୍କର ନୁହଁ
ଆଉ
ସେଇ ତ ପେଇଶି ପୁଅ ର ବାହାଘରେ ହେଇଥିଲା ଏଇ ଯୋଉ ଚାରି ପାଞ୍ଚ ଏପ୍ରିଲ ଅଠେଇଶ ସତେଇଶ ବେଳକୁ କଣ ହେଇଥିଲା ସିଏ ଯିବେ ଏ ତାଙ୍କ ମାଉସୀ ଘରକୁ ସେକଣ୍ଡ ରଜରେ କହୁଥିଲେ ଦେ କ ଯିବା ଠିକ ଅଛି ଅଛି ଯିବା ଯିବ କି ନାହି ଜାଣିନାହାନ୍ତି ଆଉ
ହଁ ହଁ ଆଉ ଆମ ଘରକୁ ଆସିନୁ।
ସେ ଯିବେ ତାଙ୍କର ମନୀଷା କହୁଥିଲେ ବୁଲିବାକୁ ଯିବା ପୂଜା କହୁଥିଲେ ଦେଖିଆ। ଦେଖିବା କଣ ହଉଛି ଆଉ ଅଛି ଏମତି ନାଇ ଡ୍ରେସ୍ କଣ ଚ ତାାନ ଆହ ବନ ନା ହଁ ମୁଁ ବେକାର ଟା ରେ ଖାଲି
ତୁ ତୁ ଜାଣିଥିବୁ ମୋର ହୁଁ ମୋର ତ ବାହାଘର ପଇସା ଏମତି ରୁହେନି ମୋର ମୋବାଇଲ କିସ୍ତି ଏଇନା ମୋବାଇଲ ଯୋଉ ଆଣିଛି କାଙ୍ଗାଳ ହେଇକି ବୁଲୁଛି ମୋବାଇଲ କିିସ୍ତି ଦଉଛି। ଦେଢ ହଜାର ଟଙ୍କା ଆଉ ହଜାର ଟଙ୍କା ମୋର ଗ୍ରୁପ ରେ ଦଶ ହଜାର ଆଣିଛି ପଇସା ଫଇସା ସେଥିପାଇଁ ମୁଁ ପାଖରେ ରହୁନି ମାଗିନି ମ ଥିଲେ ମୁଁ ତତେ ସାଙ୍ଗେ ସାଙ୍ଗେ ଦେଇଦେଇଥାନ୍ତି।
ଆଉ ମୁଁ ଖାଲି ମୋ ବାଟରେ ଖାଲି ପ ପଶି ଯାଉଛି ସମସ୍ତଙ୍କୁ ପଚାରୁଛି ଡ୍ରେସ ଆଣିଛୁ ଡ୍ରେସ ଆଣିଛୁ ହେଲେ ମୁଁ ନିଜେ ଏ ପର୍ଯ୍ୟନ୍ତ ଗୋଟେ ଡ୍ରେସ ଆଣିନି। ରଜ କଣ ନ ରଜ ତମର ସେଇଠି ଭଲ ହୁଏବ ନା କଣ ମାଇକ ଫାଇକ ଆଜିକି ଭଲ ହୁଏ ନା କଣ।
ହଁ।
ଭଲ ହୁଏ ମାନେ
ହ
ଗେମ୍ ଫେମ୍ ଖେଳା ଖେଳି ହୁଏ?
ହଁ ଭଲ ହୁଏ। ଏ ବର୍ଷ ନାଚ ଗୀତ କଥା କହିପାରିବିନି ହବ କି ନାଇଁ। କିନ୍ତୁ ତୁ ଆସିବୁ କେବେ କହନି? ଆମର ଯେବେ ଉଁ ଇଏ ହବ ଯୋଉ ଅଷ୍ଟପ୍ରହରୀ ହବ ହେଲା ଅଷ୍ଟ ପ୍ରହରୀରେ ଆ ଆର ବର୍ଷ ନୁହଁ ଆଉ ଏଇ ମାସ ରହିଲା ଅଷ୍ଟପ୍ରହରୀ ନହେଲେ ଯୋଉ ଗଣେଶ ପୂଜା ତ ତମ ଶୁଣୁ ତମର ସିଆଡେ ଗଣେଶ ପୂଜା ହଉନି ଶୁଣୁ ତମର ସିଆଡେ ଗଣେଶ ପୂଜା ହଉନି।
ସେପଟରେ ସେପଟରେ ହଉଛି ଗଣେଶ ପୂଜା ଆମର ଏ ସରସ୍ଵତୀ ପୂଜା ଟା ଭଲସେ ହଉଛି ସେ କିନ୍ତୁ ଏମିତି କରିବା କଥା ନୁହେଁ। ଯେମିତି ହେଲେ ଗଣେଶ ପୂଜା କରିବା କଥା। ଛୋଟ ହଉ ଠାକୁର ମୂତ୍ତି ପଛେ ଗଣେଶ ପୂଜା କରିବା କଥା କିନ୍ତୁ ଆମର ସେ ସେ ମୁଣ୍ଡରେ ଯୋଉ
ଶୁଣ କହୁଛି ଆମର ଗଣେଶ ପୂଜା ପା ଧୁମଧାମ ରେ ହବ ତୁ ପଳେଇ ଆସିବୁ ହେଲା।
ଆମର କିନ୍ତୁ ଗଣେଶ ପୂଜା ଯୋଉ କ୍ଲବ ଘର ଦେଖିଛୁ ନା କ୍ଲବ ଘର ଆମର ହନୁମାନ ଠାକୁର ପଛକୁ ଶନି ଠାକୁର ପଛକୁ ଯୋଉ କ୍ଲବ ଘର ସେଇ କ୍ଲବ ଘରେ ଛୋଟ ଠାକୁର ଆଣି ପୂଜା ପାଉଛନ୍ତି। ଆଉ ନହେଲେ ଆମ ଯୋଉ ଭାଗବତ ଘର ଦେଖିନୁ ଆମର ଯୋଉଠି ଭାଲୁକୁଣି ଓଷା ହୁଏ ସେ ସେଠି ବି ଛୋଟିଆଟି ଛୋଟିଆଟି ମାନେ ବେଶୀ ବଡ ନା କି ବେ ସେ ପୁରା ଛୋଟିଆ ଛୋଟିଆଠାରୁ ଟିକେ ବଡ ଆଉ
ନା ଦିଇଟା କରିବା କଥା ଆମର ଗଣେଶ ପୂଜା ଭଲ ହୁଏ ସରସ୍ବତୀ ଜାଣିଥିବ ଆମର ଗଣେଶ ପୂଜା ସର ସ୍ୱତୀ ଦିଇଟାଙ୍କ ଭଲ ହୁଏ ତ ଆମର ସେ ଗଣେଶ ପୂଜା ହବାର ଅଛି ତିନି ଦିନ ହବ ପ୍ରୋଗ୍ରାମ ଅଛି ଡ୍ୟାନ୍ସ ପ୍ରୋଗ୍ରାମ ହବାର ଅଛି ତ ପଳେଇ ଆସିବୁ। ଆଉ ଅଷ୍ଟପ୍ରହରୀ ବି ହବ ଭଲ ଧୁମଧାମ ଧୁମଧାମ ରେ ହବ ଏ ବର୍ଷ ଆହୁରି। ଆଉ ଏ ବର୍ଷ ତ ବଢିଆ ହେଇଥିଲା ଆର ବର୍ଷ ଆହୁରି ବଢିଆ ହବ।
ତ ଗଣେଶ ପୂଜା କୋଉ ଦିନ କି?
ଅଗଷ୍ଟ ମାସରେ।
ହଁ। ତ ହଁ।
ହଁ ପଳେଇ ଆସିବୁ ଅଗଷ୍ଟ ମାସରେ କିଛି ନାହିଁ ଅ ଗଣେଶ ପୂଜାରେ ବି ସ୍କୁଲ ଛୁଟି ରହେ ଦି ତିନି କଲେଜ ଛୁଟି ରେ ପଳେଇ ଆସିବୁ।
ହଁ ପା ଦି ତିନି ଦିନ ଛୁଟି ଦିଆହବ।
ଆରେ ଦି ତିନି ଦିନ ଛୁଟି ଆସିବୁ ନି ମି ମ୍ୟୁଜିିୟମ ବୁଲାବୁଲି କରିବାକୁ ମ୍ୟୁଜିିୟମ ଅଛି ମ୍ୟୁ ମ୍ୟୁଜୟମ ଯିବା ବୁଲିବା ପାଇଁ ବୁଲି ବାଲିକି
ବଢିଆ। ଆଉ ରୋଷେଇ କଣ ହେଇଛି?
ରୋଷେଇ ଭାତ ଡାଲି ଭ ଭଜା, ବଢିଚୁରା, ପାମ୍ପଡ଼, ଆମ୍ବ।
ଆମ୍ଭ ଆମର ଆମ୍ଭ ସରିଗଲାଣି ଆସୁ ଏକ ପାଣ୍ଡା ଆମ୍ବ ନେଇକି ଆସି
ତମ ସେପଟରେ ଆମ୍ବ କେଜି କେତେ?
କେଜି ମୁଁ ଜାଣିନି ଆଉ ଆମ୍ବ କେଜି କେତେ?
ଦେଶୀ ଆମ୍ବ ନା ଯୋଉ ୟେଲୋ ଆମ୍ବ ଯୋଉଟା ବାଇଗଣ ପଳେଇ ଆମ୍ବ।
ନା ନା ମୁଁ ଏ ଆସୁଥିଲା ଗାଁ କୁ ଭଲ ଆମ୍ବ ମିଠା ଆମ୍ବ ମୁଁ ରଖଥିଲି ହଁ ଦେଶି ଆମ୍ବ। ହଁ, ହଁ। ସିଏ ତ କୋଡିଏ ଟଙ୍କା ପଚିଶ ଟଙ୍କା ନା କୋଡିଏ ଟଙ୍କା ନଉଛି।
ଆମର ଏଠି କିଲୋ ଦଶ ଟଙ୍କା କଞ୍ଚା।
କି ହଁ।
ଆଉ ଏବେ ଆମ ଗାଁ ରେ ସବୁ ସରିଗଲାଣି ଆମ୍ଭ ଆଉ ମିଳୁନି ହେଲା ଦଶ ଟଙ୍କାରେ ଲୋକ ବି ବିକୁଥିଲେ ହେଟୁ ଆମେ କିନ୍ତୁ ଆଣିକି ଖାଇନୁ। ନା ମେ ଛୋଟ ଛୋଟ କିନ୍ତୁ ମିଠା ମିଠା। ଛୋଟ ନୁହଁ ମିଡିୟମ ସାଇଜ୍ କିନ୍ତୁ ଭଲ ଆମ୍ବ ସେ ଦଶ ଟଙ୍କା ଲେଖା କେବେ ଆମରୁ ସବୁ ଯାକ ମାଗେଣା। ଆମର କିଣା ହେଇନା ଆମେ ଆମ୍ବ ଏ ବର୍ଷ କିଣିନୁ ମୁଁ ଖାଲି ମାର୍କେଟ ଯାଇଥିଲି। ଯୋଉ ବାଇଗଣ ପଲେଇ ଆମ୍ବ ତିନି କେଜି କୁ ଦଶ ଟଙ୍କା ମିଳୁଥୁଲା ନେଇ ଆସିଥା ହଁ ହଁ।
ହୋଉ ରହୁଚି ଆଁ।
ହଉ।
ହଉ।